ହୁଁ, ହାଲୋ। ହୁଁ, ହାଲୋ, ଯି- ହଁ ତୋମ ତୋମ ଆଡେ କେମିତି କଣ ଦୋଳିରେ ପୋଡପିଠା ତିଆରି ହୁଏ ଜାଣିଛ?
କୁହନ୍ତୁ।
ନା ଆମ ପଟେ ଦୋଳି ରେ ପୋଡ ପିଠା ଟା ତୋମ ଆଡେ କେମିତି ତିଆରି ହୁଏ ଜାଣିଛ? ଆ, ଆମ ପଟେ ଏମିତି ତିଆରି ହୁଏ। ଫାଷ୍ଟ କଣ କରିବେ ନା ଦୋଳି ପୂର୍ବ ଦିନ ହଉଚି, ଚୁନା କୁଟିକି ଆଣିବେ, ଚାଉଳକୁ ଭେଦେଇବେ। ଚାଉଳ କିଛି ସମୟ ଭେଦି ଗଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରାଯିବ। ଗ୍ରାଇଣ୍ଡର ହେଇସାରିଲା ପରେ ତାକୁ ଚୁ ଚୁନା ହେଇଯିବ। ଚୁ ଚୁନାକୁ କଣ କରିବେ ନା ଗୋଟେ ଜାଗାରେ ରଖି ଦେଇଥିବା ସେଇ ଚୁନା କୁ ସନ୍ଧ୍ୟାବେଳକୁ ରୋଷେଇ ବାସ ସରିଲାଠୁ ସେ ଚୁଲିରେ ଗୋଟେ ମାଣ୍ଡିଆରେ ପାଣି ପକେଇବେ। ମାନେ ଯେତିକି ଆବଶ୍ୟକ ଯେତେ ସାଇଜିର ପିଠା ଦରକାର୍ ବଡ଼ କିବା ଛୋଟ ଆକାରରେ ହଉ ଦିକଂସା ହଉ ଗୋଟେ କଂସା ଉପରେ ଦି କଂସା ପାଣି ଦେବେ ନହେଲେ ଯାହାର ଯେତିକି ଦ ରେ ଯିଏ ଯେତିକି ସାଇଜରେ ପିଠା ଚାହିଁବ ବଡ଼ ହଉ ଛୋଟ ହଉ ଦେବେ ସେପାଣିରେ ଗୁଡ଼ ପକେଇବ। ଗୁଡ଼ ପକେଇଲା ପରେ ପାଣି ଟା ଫୁଟିବ ମାନେ ସିଝିବ ସେଥିରେ ତେଜପତ୍ର ଅଦା ଲୁଣ ଆଉ ହଉଚି ଗୁଜୁରାତି ପଇଡ଼ ଛେନା କଦଳୀ ଆଉ ହଉଚି ଉଁ ବିଭିନ୍ନ କାଜୁ ଖିସିମିଶ ଯାହା ଯିଏ ଯାହା ସଂଗ୍ରହ କରିି ରଖିିଥିବେ ସେଇସବୁ ଜିନିଶ ପକାଇବେ ତାପରେ ଚୁନା ଟାକୁ ପକେଇକି ତାକୁ ଗୋଟେ ଚଟୁ ଆମର ଥାଏ କାଠରେ ତିଆରି ହେଇଥିବ ମାଠିଆ ଚଟୁତା ନା ସେ ଚଟୁରେ ଘାଣ୍ଟିବ। ଜନ୍ତୁଆଣିଟା ହେଇ ହେଇଗଲା ପରେ ଜନ୍ତୁଆଣି ଟାକୁ କାଢିବ ଗୋଟେ ଥାଳି କି ଗୋଟେ ଜାଗା କାଢିକରି ରଖିବ ତାପରେ ଗୋଟେ ମା ମାଟି ପଲଙ୍ଗ ଥିବ ତାକୁ ସେଇ ଚୁଲି ଉପରେ ବସେଇବ ଆମର ଯୋଉ ଜାଳେନୀ ଜ ଜଳିସାରି ଥିବ ତାର କିଛି ପାଉଁଶ ସଂଗ୍ରହ କରି ରଖିଥିବ ଯଉଥିରେ ନିଆଁ ନଥିବ ତାକୁ ସେଇ ପଲମ ମାଟି ପଲମ ତଳେ ଦିଆଯିବ। ଦିଆଯାଇକରି ତାପରେ ଟିକେ ପାଣି ଦିଆହବ ତାପରେ କଦଳୀପତ୍ର ପରାହବ ତାପରେ ସେ ଜନ୍ତୁ ଆଣିକି ତା ଉପରେ ଦିଆ ହବ ତା ଉପରେ କଦଳୀ ପତ୍ର ଦିଆହବ ତା ଉପରେ ଦି ଚାରିପରସ୍ତ କଦଳୀ ପତ୍ର ଦବ ଯେମିତି ପିଠା ଟା ବେଶୀ ପଡ଼ିବାନି ଅଳ୍ପ ପଡ଼ିବ ତାପରେ କିଛି ଘଷି ନିଆଁ ଦିଆହବ ନିଆଁ ଜଳିବ କିଛି ସମୟ ଘଣ୍ଟେ ଅଧଘଣ୍ଟେ ଦେଖିକି ପିଠା ଟା ସିଝିବ ଯେତେବେଳେ ପିଠା ସିଝିଲାନି କି ନାହିଁ ଜାଣିବା ପାଇଁ ଭିତରେ ଗୋଟେ କାଠି ପିଞ୍ଚ ସରୁ ପିଞ୍ଚ କିମ୍ବା ସୋନୁ ତାର ସାହାଜରେ ଫୁଟେଇକି ଦେଖିବ କଣା ହାତରେ ହାତକୁ ଯେତେବେଳେ ଇଠା ଇଠା ହେଇଯିବ ସିଝିଲା ଭଳିଆ ତାକୁ ସେ ରାତି ସାରା ସେଇ ଚୁଲି ଉପରେ ବସିକି ରହିବ। ନିଆଁ ରହିବନି ବେଶୀ ଚୁଲି ଜାଳିବେନି ପୋଡ଼ିଯିବ ପିଠା ତେଣୁ ସକାଳୁ ଉଠିବେ ତାକୁ ଆଉ ଜଣେ ପୁରୁଷ ଲୋକ ଯାହାର ଯିଏ ଗାଧେଇ ସାରିଥିବେ ସେମାନେଙ୍କୁ ଡାକିବେ ସେମାନେ କାଟିଦେବେ। ପନିକିରେ କାଟି ଦେଇକିରି ତାକୁ ଛୋଟ ଛୋଟ ପିସ୍ ସବୁ କରିବେ ସାହି ରେ ଯୋଉମାନେ ନ କରିଥିବେ ସେମାନଙ୍କ ଘରକୁ ବଣ୍ଟା ହବ ଆଉ ସମସ୍ତ ସେ ବାଣ୍ଟି କୁଣ୍ଟିିକରି ଖାଇବେ। ଆ ଆମ୍ବ ପଣସ ତା ଭିତରେ ସବୁ ମିଠା ବିଭିନ୍ନ ଭେରାଇଟି ମିଠା ଆରି ତିଆ ପିଠା ଏମିତିସବୁ ଦେଇକି ବଢା ହେଇକି ଥିଳିଲେ ସମସ୍ତଙ୍କ ଘରକୁ ଯାହାର ନ କରିଥିବେ ତାଙ୍କ ଘର ମାନଙ୍କୁ ଦିଆହବ ଆଉ ନିଜେ ବି ଘରେ ସମ ତାଙ୍କ ଭିତରେ ବାଣ୍ଟି କୁଣ୍ଟା ହେଇକି ଖିଆ ହବ ଆଉ ତମ ପଟେ କେମିତି କଣ କରନ୍ତି ପୋଡ଼ ପିଠାଟାକୁ? ହୁଁ ହୁଁ।
ହାଲୋ।
ହୁଁ ଆଉ ତମ ପଟେ କଣ କେମିତି ପିଠା ପଣା ସବୁ ତିଆରି ହୁଏ ଆରିସା, କାକରା, ମଣ୍ଡା ଏମି
ଆମର ଏପଟରେ ପୁରା ର ରଜଟା ବହୁତ୍ ବଢ଼ିଆରେ କଟିଲା ଆମର ରଜ ଉୋତ୍ସବ ହେଇଥିଲା।
ହୁଁ ଭଲ
ଆଉ ଆମର ଫାଷ୍ଟେ ରଜଟାତ ବର୍ଷା ହଉଥିଲା ଜୋରେ ଆଉ ସେଖେ
ହଁ ବର୍ଷା ହେଇଚି ଫାଷ୍ଟେ ଦିନ ଦିନରେ ହେଇନି ରାତି ବେଳକୁ ହେଇଚି।
ନାଇ ଇଆଡ଼େ ଦିନରେ ହେଇଥିଲା ତାପରେ ଆମର ଏପଟେ ଦୋଳି ଲାଗେ ପୁରା ଉଁ ଚାରି, ପାଂଶାଟା, ଲେଖା ଦୋଳି ଲାଗେ ସବୁ ପ୍ରକାର।
ତାପରେ ଏପଟରେ ଉଁ ବୋଉ ବୋହୁତୁ ପିଲା ସବୁ ଆସନ୍ତି ଯୋଉମାନେ ବାହାରେ ରହିଚନ୍ତି ସେମାନେ ବି ସବୁ ରଜରେ ଆସନ୍ତି। ଆଉ ଆମର ପୋଡୋ ପିଠା ତ ଆମର ପ୍ରସିଦ୍ଧ ଏପଟେ ରଜରେ ପୋଡୋ ପିଠା ହୁଏ। ଆଉ ମଣ୍ଡା ପିଟା ଆରିସା ପିଠା କାକରା ପିଠା ଏଗାର ସବୁ ହୁଏ ଚକୁଳି ପିଠା।
ତାପରେ ରଜ ପାନ ଆଉ ତିନି ଦିନି ଯାଙ୍କ ତ ସବୁ ନୂଆ ଡ୍ରେସ୍ ପିନ୍ଧିକିନା ସମସ୍ତେ ବୁଲନ୍ତି ଆଉ। ଆଉ ରଜ ହଁ ରଜ ପରେ ତ ଆମର ଲାଷ୍ଟ୍ ରଜ ପରେ ବସୁମତୀ ସ୍ନାନ ହୁଏ।
ହୁଁ। ଆଁ ଆମ ପଟେ ବି ସେମିତି ଆମର ବସୁମତୀ ସାନ୍ ଟା କଁ କରିବେ କହିଲେ ଦୁଆରେ ଆମର ଗୋଟେ ଦୁଆର ଥିବ ନେ ବାହାର ଜେଗାରେ ଗୋଟେ ଗୋବରରେ ଲିପି ଦେବେ ଲିପି ଦେଇକି ଗୋଟେ ପିଢାକୁ ଧୋଇକି ଆଣିବେ ପିଢା ଟାକୁ ଧୋଇକି ଆଣିଲେ ମାନେ ବସୁମତୀ ଯୋଉଠୁ ମାନେ ତାଙ୍କୁ ପବିତ୍ର ମାନେ ସେ ତ ଥିବା ଅପବିତ୍ର ତାଙ୍କୁ ମାନେ ଗାଧୁଆ କରାଯା ବ ସେଠି ପିଢା ଥୁଆ ହବ ପିଢା ଓପୋରେ ଆମର ଯୋଉ ଚାଷ୍ୟ ଉପକରଣ ଆଉ ଯୋଉ ଆମର ରୋଷେଇ ଉପକରଣ ଜିନିଷ ସବୁ ସେଇଠି ଥୁଆ ହବ ଉଁ ଦା କନ୍ କଟୁରୀ ମାନେ ଉଁ ପନିକିି। ତ ତାହେରେ ଦିଟା ସୋରିଷ ଥିଆ ହବ ହଳଦୀ ଦି ଟିକେ ଦିଆଯିବ ଆଉ କଳସ ବସି ବ ଗୋଟେ ଦୀପ ଲଗାଯିବ ଆଉ ତାକୁ ପୁଣି ସେଇ ଯୋଉ ଆମର ଆମ୍ବ, କଦଳୀ, କ୍ଷୀର ଛେନା ଏଇ ସବୁ ଆମର ଆସିବ ଭୋଗୋ ହବା ପାଇଁ ଆଉ ମା ଚି ଟି ଦୀପ ଦେଇକି ତାକୁ ହୁଳାହୁଳି ଦେଇକି ସେ ବସୁମତୀ ମା କୁ ଗାଦ୍ ଉଁ ମାନେ ଯଉ ପାଣି କ୍ଷୀରେରେ ଟିକେ ପାଣିରେ ଟିକେ କ୍ଷୀର, ହଳଦୀ ଟିକେ ମହୁ ଟିକେ ଗଙ୍ଗା ପାଣି ଏମିତି ଦେଇକି ଛିଞ୍ଚିକି ବସୁମତୀ କି ପବିତ୍ର କରାହବ ତାପରେ ଫୁଲ ବିଭିନ୍ନ ଫୁଲ ଦେଇକି ଫୁଲ ଦେଇକି ତାକୁ ପୂଜା କଲେ ସେ ପୂଜା ହେଇସାରିଲା ପରେ ଯାହା କଟାକଟି ହବ ସ୍ତ୍ରୀ ଲୋକୋ ମାନେ କାଟ୍ ଟିବେ ଯାହା ଆଉ ସେଇ ଆମର ବସୁମତୀ ଗାଧୁଆ ଏମିତି ହୁଏ। ଆଉ।
ଆଉ ଆପଣଙ୍କର ସେପଟେ ପ୍ରସିଦ୍ଧ କଣ?
ଆମର ଗୋଟେ ପ୍ରସିଦ୍ଧ ଯାତ୍ରା ହୋଉଚି ମାନେ ପଚାଶ ଷାଠିଏ ବର୍ଷର ଯାତ୍ରା। ପ୍ରସିଦ୍ଧ ଯାତ୍ରା ମାନେ ସିଏ ଯେତେବେଳେ ସେ ଜାଗାଟେରେ କିଛି ନଥିଲା ସେଠି ଗୋଟେ ଛୋ ଟୋ କୁଡିଆ ଘର ଥିଲା ଛୋଟୋ କୁଡିଆ ଘର ଥିଲା ଥ ତମେ ଯା ମହିମା ବାବା ଆଶ୍ରମ ବେଲିକି ଜଣେ ବାବା ସିଏ ଆସିଥିଲେ ସିଏ କହିଲେ କି ଏ ଜାଗାଟାରେ କିଛି ଦୈବିକ ଶକ୍ତି ଅଛି ଯୋଉ ଦୈବିକ ଶକ୍ତି କି ଦିନେ ଏଇ ଜାଗାଟାକୁ ବୋହୁତ ପ୍ରସିଦ୍ଧ କରେଇବ। ହେଟୁ ସେ ଲୋକ ଆଉ ସେତେବେଳେ ଜାଣିନଥିଲେ କଣ ଅଛି ତାପରେ ଆମର ଆରମ୍ଭ ହେଲା ଯାତ୍ରା ସି ଠି ହିଙ୍ଗୁଳା ଯାତ୍ରା ହେଲା ହିଙ୍ଗୁଳାଙ୍କର ହିଙ୍ଗୁଳା ମାଙ୍କର ମାନେ ସେଇ ସ୍ଥାନ ଟା ନା ଦୈବି ଶକ୍ତି ଥିଲେ ସିଏ। ଆଉ ସିଏ କଁ ହେବ ନା ପ୍ର ଆମର ହିଙ୍ଗୁଳା ହେଲା ପାଞ୍ଚ ଦିନି ଆମର ଚୈତ୍ର ମାସ ଅଁ ଅମାବାସ୍ୟା ଦ୍ୱିତୀୟା ଦିନ କଳସ ବୁଡା ଯିବ ସେ କଳସ ଯିବ ରାତି ତିନିଟାରୁ। ବା ସେଦିନ ରାତି ରାତିରେ ଅଙ୍କୁଳା ରୋପଣ ହବ। ଅଙ୍କୁଳା ରୋପଣ ସାରିକି ସମସ୍ତେ ଆମର ଯିବେ ବ୍ରାହ୍ମଣୀ ନଈ ଆମର ଗୋଟେ ବଡ ନଈ ଅଛି ସେଠି ବ୍ରାହ୍ମଣୀ ନଈ। ରାତି ଉଁ ବାରଟାରେ ଅଙ୍କୁଳା ରୋପଣ ହବ ବାରଟା ପରେ ସବୁ ମାନେ ସାଜସଜା ଭଲ ମାଇକି ମାନେ ବିଭିନ୍ୟ ବାଡ଼ି ଖେଳ ବିଭିନ୍ୟ ହୋଉଚି କୀର୍ତ୍ତନିଆ ଗାଁ ରୁ ପାଞ୍ଚ ଦଶ ପନ୍ଦର ଖଣ୍ଡ ଗାଁ ର ଲୋକ ଆମର ହେଟି ଏକାଠି ହେବେ। ତାଙ୍କ ଦଳ ସବୁ କୀର୍ତ୍ତନିଆ ଦଳ ସବୁ ଆସିବେ ଗୋଟେ ପର୍ଟିକୁଲାରି କଳସ ଆମର ବୁଡା ହବ। ଠାକୁରଙ୍କ ପାଖରେ ବସିବ ଶହେ ଆଠ କଳସ କିନ୍ତୁ ପର୍ଟିକୁଲାର ଗୋଟେ କଳସ ପିତଳରେ ଯିବ ସିଏ ନଇ କୁ। କି ସେ ନଈକ ନେଇକି ଯିବେ ହେଠି ବ୍ରାହ୍ମଣ ପ୍ରଚିଷ୍ଠା କରିବେ ସେ ବ୍ରାହ୍ମଣ ଲୋକ କେବଳ ସେ କଳସ ଟି ବୁଡେଇବ ଅନ୍ୟ ଲୋକ ଆମର ବୁଡେଇବେନି ସେ ବୁଡେଇକି କଳସ ମୁଣ୍ଡେଇକି ଆସିବ ସେ ସେଇ ନଈ ପାଖରୁ ଯେତେ ଗାଁ ଅଛି ସବୁ ସବୁ ଗାଁ ବୁଲି ବୁଲି କି ଆସିବେ। ଆସିଲା ବେଳକୁ ପ୍ରତ୍ୟକ ଗାଁ ଲୋକ କଣ କରିବେ ନା ଦୁଆରେ ସବୁ ଠାକୁରଙ୍କ ପାଇଁ କଳସ ବସେଇଥିବେ। କଳସ ବସେଇଥିବେ ଠାକୁରଙ୍କ ପାଇଁ କିଏ ଭୋଗରାଗ ସବୁ ଥୋଇଥିବେ ଠାକୁରଙ୍କ ପାଇଁ। ସିଏ କଳସ ଆଣିକି ଆସିବେ ବାଡି ଖେଳ ଆଉ ହଉଛି ଡମ ବାଜା ଆଉ ବିଭିନ୍ନ କୀର୍ତ୍ତନୀଆ ଦଳ ଦଳ ତାଙ୍କର କୀର୍ତ୍ତନ କରି କରିକି ସବୁ ଠାକୁର ଆଣିବେ। ଠାକୁର ଯେତେବେଳେ ତାଙ୍କ ଆସ୍ଥାନ କତି ଗଲା ବେଳକୁ ଗୁଳା ପୀଠକୁ ଗଲା ବେଳକୁ ରାତି ଦିନ ବାରଟା ବାଜିଯିବ। ହେଠୁ ବାରଟା ବେଳକୁ ନେଇ କଳସ ଥୋଇବେ ସେଇଦିନ ଆମର ଆମର ଗାଁ ରେ ଆଇଁଷ ବନ୍ଦ ଥିବ। ଆଉ ଭଜା ଭଜି ଯୋଉ ଖଇ ଭୁଜା ଏବେ ସିନା ହେଇଗଲାଣି ଆମର କଳ ଭାଜିବା ପାଇଁ କିନ୍ତୁ ଘରେ ଯେତେବେଳେ ଭାଜନ୍ତି। ସେ ସବୁ ଭଜା ଭଜି ବନ୍ଦ କରିଥିବେ, ଦିନରୁ ରୋଷେଇ କରିବେ ଆଉ ରୋଷେଇ କଲେ ଏବେ ଯୋଉ ଫଙ୍କସନ ଟା ହବ ସାତ ଆଠ ରାତି ଯାତ୍ରା ହବ ବଡ ବଡ ଯାତ୍ରା ପାର୍ଟି ସବୁ ଆସିବେ। ଯାତ୍ରା ହବ ଆଉ ଯାତ୍ରା ଟା ଆମର ବହୁତ ଶୃଙ୍ଖଳା। ସେଠି ଗୋଟେ ଝିଅ ବୋଉ ସବୁ ସୁରକ୍ଷିତ ମାନେ ଛୋଟ ଛୋଟ ଛୁଆ ଟେ ବି ବୁଲିକିରି ଆସିବ କେହି ତାର କିଛି କ୍ଷତି କରିପାରିବନି। ଆଉ ଝିଅ ଛୁଆଙ୍କ ଆମର ଏବେ ବାହାର ବାହରିଲେ ଝିଅ ଛୁଆଙ୍କ ପିଛରେ ପୁରୁଷ ଲୋକ ଜଣେ ଯିବା ଦରକାର ଆମର ସେମିତି ନହିଁ। ଆମର ମାନେ ପୁରୁଷ ଲୋକ ଯଦି ସାଥିରେ ପୁଅ ପିଲା ନଗଲେ ବି ତମେ ସୁରକ୍ଷିତ ଅବସ ରେ ବୁଲିକି ସେ ଯାତ୍ରାରେ ଆସିବ ବହୁତ ଦୋକାନ ବହୁତ ଦୋଳି ବିଭିନ୍ନ ଷ୍ଟଲ ବିଭିନ୍ନ ମାନେ କୁ ଯୋଉ ହସ୍ତଶୈଳ ଶିଳ୍ପ। ମାଟି ଜିନିଷ ଉପକରଣ ସବୁ ମାନେ ପଥର ଜିନିଷ ର ଉପକରଣ ସବୁ ଷ୍ଟିଲ ର ବାସନ ପିତଳ ର ମାନେ ସବୁ ପ୍ରକାର ହେଇଥିବ। ସବୁ ପ୍ରକାର ବାସନ କୁସନ ଆଉ ସେମାନେ ଜଇଁ ଝିଅ ମାନେ ଯୋଉମାନେ ବିବାହ କରି ଥିବେ ସେମାନଙ୍କୁ ସବୁ ନିମନ୍ତ୍ରଣ କରାହଇଥିବ ମାସକ ଆଗରୁ। ସେମାନଙ୍କୁ ସବୁ ଦିଆଯାଇଥିଵ ଗୋଟେ ଥାଳି ଗୁଆ ପଇଦ, ଗୋଟେ ଶାଢୀ। ସେମାନଙ୍କ ଘର ମନକୁ ଯାଇକି ଗାଁ ଗାଁ ବୁଲିକି ମାନେ ଆମ ପାଞ୍ଚ ସାତ ଖଣ୍ଡ ଗାଁରେ ଯେତେ ଝିଅ ଯଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିବ ସେମାନେ ସବୁ ଆସିବେ ପର୍ଟିକୁଲାର ତାଙ୍କ ପାଇଁ ଗୋଟାଏ ଦିନ ଥିବ। ସେଇ ଗୋଟାଏ ଦିନେ ସେମାନ ସବୁ ନିମନ୍ତ୍ରଣ ହବ ସେମାନେ ନିମନ୍ତ୍ରଣ ହ ତାଙ୍କୁ ବ୍ରାହ୍ମଣ ସବୁ ତାଙ୍କୁ ପୂଜା ପିଧ କରିବ, ତାଙ୍କ ହାତରେ ଶାଢ଼ୀ ଦବ ଜଇ ମନଙ୍କର ହାତରେ କାନ୍ଧରେ ସେ ଯୋଉ ରଖିଥିବେ ଗୋଟେ ଉତଣୀୟ ପ ପକେଇବାକୁ ତାଙ୍କୁ ଦେବେ ଗାମୁଛା ଟ ଦେବେ ତାଙ୍କୁ ପୂଜା କରାହବ ତାପରେ ତାଙ୍କୁ ଯାହାର ଯେତିକି ମାନେ ସକ୍ଷମ ଅନୁସାରେ ଠାକୁରଙ୍କୁ ସେମାନେ ଦେଇକି ସେଇଠୁ ଯିବେ ତାଙ୍କ ପାଇଁ ଭୋଜନ ପାଇଁ ତାଙ୍କ ପାଇଁ ରୋଷେଇ ହେ ବ ସେମାନେ ଖାଇବେ ଆଉ ଠାକୁରଙ୍କ ତରଫ ସବୁଦିନ ହବ ସକାଳ ସାତଟା ଠ ଢଙ୍କା ପୂଜା ଆରମ୍ଭ ହବ ନୀତି ହବ ବାରଟାରେ ସନ୍ଧ୍ୟାରେ ଆଳତିୀ ହବ କୀର୍ତ୍ତନ ହବ। ଦଶଟା ବାଜିଲେ ବନ୍ଦ ହବ ସବୁ। କାରଣ ଯାତ୍ରା ଆରମ୍ଭ ହବ। ଯାହା ଇଚ୍ଛା ଯିଏ ଠାକୁରଙ୍କୁ ଦର୍ଶନ କଲେ ସବୁ ବୁଲାବୁଲି କରିବେ ଦୋକାନ ବଜାର କିଣା କିିଣି କରିବେ ସାତ ଆଠ ରାତି ହେଇଥିଲେ ଏଇ ବର୍ଷ ଆମର ଆଠ ରାତି ହେଇଥିଲା। କାରଣ ଏ ବର୍ଷ ଆମର ପଚାଶ ବର୍ଷ ପୁରୀ ଯାଇଥିଲା ଆଠ ରାତି ହେଇଥିଲା ସେ ଯାତ୍ରା ଟା ଆମର ବହୁତ ସେଠି ଆମର ବଢିଆ ଯାତ୍ରା ହୁଏ। ଏ ଯାତ୍ରା ଟା। ଆଉ ବି ଆମର ଏପଟେ ମେଲଣ ହୁଏ ଦୋଳ ମେଲଣ ଦୋଳ ମେଲଣ ଦିନ ବି ଆମର ହବ। ହବ ଝାମୁ ଯାତ୍ରା ହବ। ଆଉ ଦୋଳ ମେଲନ ରେ ଠାକୁର ସବୁ ଆସିବେ ବିଭିନ୍ନ ମେଲଣ ଯୋଉ ଗାଁ ରେ ସବୁ ନିମନ୍ତ୍ରଣ ଦିଆଯାଇଥିବ ସେମାନେ ତାଙ୍କ ବିଭାନ ଆଣିକି ଆସିବେ। ବିଭାନରେ ତାଙ୍କର ସବୁ ଆଣ୍ଠୁଆ ଗୋପାଳ ଠାକୁର ସବୁ ଆଣିକି ଆସି ଥିବେ ବିଭାନ ସବୁ ବୁଲିବ ହେଟି ମାନେ ମେଲୋଡି ହବ ମେଲଣରେ। ବିଭିନ୍ନ ଫଙ୍କସନ ସବୁ ହବ ତାପରେ ସବୁ ସରିଗଲା ପରେ ଯୋଉମାନେ ଆଣିକି ଆସିଥିବେ ବିଭାନ ସେମାନଙ୍କ କାହା ବିଭାନ ବହୁତ ଭଲ ହେଲା କାହା ବିଭାନର ହେଲା ନାଚ ଗୀ ତ ବେଶୀ ହେଲା ସେମାନଙ୍କୁ ପ୍ରାଇଜ ଦିଆହ ହବ ସେମାନଙ୍କୁ ଯେତିକି ପଇସା ଦିଆହେବ ସେମାନେ ଯିବେ। ଆଉ ତାପରେ କମିଟି ମେମ୍ବର ସବୁ ବସିବେ ବସିକି କେତେ କଣ ହେଲା କେତେ ଭଲ ହେଲା କେତେ ମେଳନରେ କେ ତେ କଣ ହେଲା ଖର୍ଚ୍ଚ ବାର୍ଚ ଗଲା ସବୁ ହିସାବ ପତ୍ର କରିବେ ତାପରେ ଆମର ମେଲଣ ଭାଙ୍ଗିବ। ଏଇନା ଦୋକାନ ବଜାର ଏମିତି ହୁଏ ଝାମୁ ଯାତ୍ରା ହବ ନିଆଁରେ ଚାଲିବେ ଆମର। ମାନସିକ କରିଥିବେ ଯୋଉମାନେ ସେମାନେ ସବୁ ନିଆଁ ରଢ଼ ନିଆଁ ସବୁ ଆଣି ଥିବେ ସେ ଖଣ୍ଡ ଅ ଅଙ୍ଗାରରେ ନିଆଁ ପୁରା ଦୁ ହାଉ ହାଉ କି ଜଳୁଥିବ ସେତିରେ ସେ ଯିଏ ତାର ମାନେ ଚାଲିବାକୁ ମାନସିକ କରିଥିବେ ସେଇମାନେ ତାଙ୍କୁ ପୁରା ସଜା ହେଇଥିବ ବେକରେ ଫୁଲମାଳ ତାଙ୍କ ମୁଣ୍ଡରେ ସିନ୍ଦୁର ତାଙ୍କ ଅଳ ତା ପିନ୍ଧିଥିବେ ଗୋଡରେ ପିନ୍ଧିକି ସେମାନେ ସେଇ ନିଆଁ ରେ ଚାଲିବେ। ନିଆର ଏକର ମୁଣ୍ଡିରେ ଗୋଟେଏ ଚି ପାଣି ହଁ ହଉ।
ଆଜ୍ଞା।
ହଁ।
ହଉ ଆମେ କେବେ ଯିବୁ ଆପଣଙ୍କ ଆଡେ ଆଉ ଆପଣଙ୍କର ଏତେ ଭଲ ଯାତ୍ରା ହଉଛି। ହେଲା ଆ କେବେ ଡା ଯିବୁ ଆଉ ଆଉ ରଖୁଛି ମୁଁ ଗୋଟେ କଲ ଆସୁଛି ତ।
ହଁ।